ହୁଣ କୁ ଯେମିତି
କଣ କରିବି ଆଉ ବସିଛି ଆଉ
ଆ ହଉ ଖରା କେମିତି ହଉଛି
ଖରା ପ୍ରବଳ ହଉଛି
ଏସି ଫେସି ୟୁଜ କରୁଛନ୍ତି ତ?
ହଁ ଲାଗିଛି ଏସି ଲାଗିଛି କିନ୍ତୁ ମୋତେ ଏସିରେ ବସିବାକୁ ଭଲ ଲାଗେନି ମୁଁ ଫେନ୍ ପବନରେଗା ବସିଛି
ତାଠୁ ତ ଆହୁରି ଭଲ ଏସିଟା ବି ସିନା କହୁଛନ୍ତି କିନ୍ତୁ ଆମ ଦେହ ପାଇଁ ସେଇଟା ଖରାପ।
ହଁ ଓ ବି ଗ ଗଛପତ୍ର ଟିକେ ଥାଆନ୍ତାବୋଇଲେ ଗଛ ମୂଳକୁ ପଳେଇଲେ ଭଲ ହୁନ୍ତା
ହଁ ଗଛ ପତ୍ର ସେଇଟା ହିଁ ଲୋକ ତ ସେଆ ବୁଝୁନାହାନ୍ତି ଦିନକୁ ଦିନ ଗଛ କାଟି ଚାଲିଲେ ଆଉ ପବନ ହବ କୋଉଠୁ ଗଛ ରହେ ଛୁଆ କୋଉଠୁଛି ଆଉ କଣ?
ଦେଖିବ ସେଟା ପୁରା ହଁ ଏଇ ଏଇ ଫେନ୍ ପବନ ଆଉ ଗଛପତ୍ର ପବନ କେତେ ଆକାଶ ପାତାଳ ଫରକ ଆଉ ଯାହାଲେ ବି ପ୍ରାକୃତିକ ପ୍ରାକୃତିକ
ହୁଁ ପ୍ରାକୃତିକ ମାନେ ଆଉ ଆମେ ତ କହିବାକୁ ଗଲେ ଭଗବାନଙ୍କ ଦେହରୁ କିଛି କିଛି ପ୍ରକାର ସୌଭାଗ୍ୟବାନ ଯେ ଆମେ କନ୍ଧମାଳ ଜିଲ୍ଲାରେ ଅଛନ୍ତି। ଟିକେ ଗଛ ପତ୍ର ଅଛି ଆଉ ବାହାର ଜିଲ୍ଲା ଗୁଡ଼ିକ ଦେଖନ୍ତୁ ସବୁ। କଳକାରଖାନା ସବୁ ମାନେ ମେଡିକାଲ ସ୍କୁଲ ବିଭିନ୍ନ ପ୍ରକାର କାର୍ଯ୍ୟ ହେଇକିିନା ସବୁ ଗଛ ପତ୍ର ସବୁ କଟି କଟି ଲୋକମାନୋନ ସବୁ ରହିକି ସେପଡା ଗଛ ଦେଖିବାକୁ ହିଁ ମିଳୁନି।
କିଛି କିଛି ନାହିଁ ପରାା ଗଛ କିଛି ନାହିଁ ଆରେ ସମସ୍ତେ ସଚେତନ ହେବା ଦରକାର ଦ ଗଛ ଲଗେଇବା ଦରକାର ଯେ ଗଛ ନଥିବା ଯୋଗଗୁରୁ ହିଁ ଦେଖୁଛ କି ନାଇ କେତେ ମାନେ ଖରା ବେଶୀ ଜଣା ପଡୁଛି। ଖରାର ପ୍ରଭାବଟା ବେଶୀ ଜଣାପଡ଼ୁଛି ଆଉ
କଣ କରିବା ଏବେ ସେଆ ହେଲାଣି ତ ଦିନ ଦିନ ସମାଜ ଆ ଏବେ ଦେଖୁନାହାନ୍ତି ଆପଣ ଯେବେ ଏମିତି ମାନେ ଗଛ ନାହିଁ ଗଛ ମାନେ କଣ ଜଙ୍ଗଲ ହିଁ କାଟି କାଟି ଲୋକ ଯାଉଛନ୍ତି ଯେମିତିକି ଆମେ ଜଙ୍ଗଲ ଟା ଜଙ୍ଗଲରେ ବିଭିନ୍ନ ପ୍ରକାର ଜିନିଷ ପାଉଥିଲେ ସବୁ ମାନେ ଖାଦ ଖଦ୍ୟ ଜିନିଷ ରୁ ଧରିକି ବିଭିନ୍ନ ଆସବାବ ପତ୍ର ଯେମତି କିି ଆପଣ ଦେଖିବେ ମହୁ କି ମହୁଲ ଫୁଲ ଯୋଉ ଆଗରୁ ବି ଲୋକ ଏମିତି ପାଉଥିଲେ। ଯେମିତି ଶାଳ ପତ୍ର ପାଉଛନ୍ତି ଶାଳ ମଞ୍ଜି ବି ପାଉ ଥିଲେ। ତା ସହିତ ତ ପୁଣି ବାଉଁଶ ଝାଡୁ ଏମିତି ବିଭିନ୍ନ ପ୍ରକାର ସବୁ ଜିନିଷ ପାଉଥିଲେ ଯୋ କି ଲୋକମାନେ ଅତି ସୁନ୍ଦର ଭାବରେ ବଞ୍ଚୁଥିଲେ ସେଥିରେ ବ୍ୟବସାୟ ବାଣିଜ୍ୟ ମଧ୍ୟ କରୁ ଥିଲେ ତାଙ୍କୁ ଦି ପଇସା ମିଳୁଥିଲା କିନ୍ତୁ କିନ୍ତୁ କଣ ହବ ଆଜିକା ସମା ସବୁ ଗଲାଣି।
ବର୍ତ୍ତମାନ କିଛି ନାହିଁ ଆସ୍ତେ ଆସ୍ତେ ସବୁ ଲୋପ ପାଇଗଲାଣି। ମାନେ ଜଙ୍ଗଲ ଜାତ ଦ୍ରବ୍ୟ ଆଉ କିଛି କିଛି ବି ମିଳୁନି ମାନେ ଅରିଜିନାଲ ଜିନିଷ କିଛି ବି ପାଉନି। ମିଳୁନି ତ ଆଉ ଆସିବ କୁଆଡ଼େ ମାନେ ଗଛ ଥିଲେ ସିନା ଜଙ୍ଗ ଥିଲେ ସିନା ମିଳିବ। ଜଙ୍ଗଲ ତ ନାହିଁ ଆଉ। ନହେଲେ ଆଗରୁ ବଜାରକୁୁ ପ୍ରାୟ ସବୁ ଅରିଜିନାଲ ଜିନିଷ ବିକ୍ରି ହେବାକୁ ଆ ଦେଖିବେ କେତେ ହ ମହୁ ଲ ମହୁଲ
ସେଇଆ ଜଙ୍ଗଲରୁୁ ମିଳୁଥିଲା ଯୋ କି ଆମକୁ ପ୍ରକୃତରେ ପ୍ରାକୃତିକ ମହୁ ଯୋଉରା ତିଆରି ହୁଏ ମହୁ ସେ ଦ୍ଵାରା କିନ୍ତୁ ଏବେ ସେଟାକୁ ଚାଷ କରାଯାଉଛି ମାନେ ଏଇ ଭଳିଆ ହିଁ ସବୁ ଆମ ଯେବେ
ମହୁ ଦେଖିବ କଣ ହଁ ମହୁଲ। ହଁ ମହୁ ଦେଖିବ କଣ ମହୁଲ ଝୁଣା ଲା ପାଖ ହରିଡ଼ା ବା ଭାଆଡ଼ା ଅଁଳା କେତେ ପ୍ରକାର ମାନେ- କହିଲେ ବିଶ୍ୱାସ କରିବେନି ଆଗରୁ ଅଁଳା ଏତେ ପ୍ରକାର ଆସେ। ଛୋଟ ଅଁଳା। କଣ ଦେଖିବ ବଡ ଅଁଳା କଣ ଦେଖିବ ବଜାର କୁ ସବୁ ବିକ୍ରି ଆସେ।
ତା ସାଇଜ ବି ବହୁତ ବଡ ଥାଏ ନା ଏବେ ମିଳୁ ହି ନାହିଁ କୋଉ ବ କୁ ବୋଧେ ଥରେ।
ଖାଇବା ପାଇଁ ବି ଗୋଟେ ପାଟି କିି ନବା ପାଇଁ ବି ମିଳୁନି।
ମିଳୁନି ବିକିବାତ ଦୂରର କଥା
ବଜାରକୁ ଆସୁଛି ମାନେ ଏତେ ତାର ମାନେ ମାନେ ଦରଦାମ ଅଧିକା ଖାଉଛି। ଆ ଆଉ କଣ କରିବେ? କିଣି ବି ପାରିବେନି। ଏଇ ଭଳିଆ ହଉଛି। ଆଉ ଦେଖିବେ ହୁଁ
ବି ଆମକୁ ବହୁତ ସାହାଯ୍ୟ କରୁ ଥାଏ ନା ମାନେ ଯେମିତି କିି ବାଉଁଶରୁ ମାନେ ଏଇ ଯୋଉ କାରିଗର ମାନେ ଯୋଉମାନେ ବନେଇଥାନ୍ତି। କୁଲା ବନାନ୍ତି ସେଥିରେ ଝୁଡ଼ି ବି ଛା ଚୁଣି ଅ ମାନେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ ସବୁ ସେମାନେ ସେଥିରୁ ବନିଥାନ୍ତି ଝୁଡାକୁ କି ଦେଖିବା ଟା ମାନେ ବ୍ୟବହାର କଲେ ବହୁତ ଦିନ ଯାଏ ସେଗୁଡା ରହିଥାଏ ନ ଭାଙ୍ଗି ପୁଣି ଦେଖିବାକୁ ବି ବହୁତ ସୁନ୍ଦର ଦେଖାଯାଏ।
ସୁନ୍ଦର ଲାଗେ ସେଇଟା ଆମର ମାନେ ପ୍ରକୃତି ଦ୍ଵାରା ମାନେ ପ୍ରାକୃତିକ ସେଇଟା ନା ସେଇଟା ଆମର ମାନେଇ ଯେଉଁ କହନ୍ତି ମାନେ ପରିବେଶକୁ ମାନେ କିଛି ପ୍ରଭାବିତ କରେନି। ସେଇ ଜିନିଷ ଯାକ ମାଟିରେ ସବୁ ମିଶିଯାଏ। ମାଟିରେ ସବୁ ମିଶିଯାଏ ଯଦି ବି ନଷ୍ଟ ହୁଏ। କିନ୍ତୁ ଅଲଗା ଯା ଆମେ ଦେଖିବା ଆଜି ଆଜିକାଲିର ତ ସବୁ ପ୍ଲାଷ୍ଟିକ ର ବ୍ୟବହାର ବହୁତ ହେଇଗଲାଣି ଆଉ ଏବେ ଖାଇବା ଦେଖିବା ଆଗରେ ଶାଳ ପତ୍ର ଶିଆଳି ପତ୍ରରେ ସବୁ ହଁ ଖାଦ୍ୟ ସବୁ ଖାଉଥିଲେ ତାର ଗୋଟେ ସ୍ଵାଦ ଅଲଗା ପ୍ରକାର ଥିଲା।
ହଁ ବାସ୍ନାଟା ତାର ଗୋଟେ ଅଲଗା ଥିଲା ଏବେ ତ ସବୁ ପ୍ଲାଷ୍ଟିଗ ଖଲି ଆଉ କଣ କରିବା।
ଯାତ୍ରା ବାହାଘରରେ ସବୁ ମାନେ ଉ ଏ ଯୋଉ ବାହାଘର ହୁଏ କି କଣ ହୁଏ? ସବୁ ଖଲି ଦନା ସବୁ ଶାଳୁଆ ପତ୍ରରେ ଶିଆଳି ପତ୍ରରେ ସବୁ ଦିଆ ହଉଥିଲା। ହଁ ମ ଖାଇବା। କିନ୍ତୁ ସେଗୁଡାକ ବି ଆସ୍ତେ ଆସ୍ତେ ଲୋପ ପାଇଗଲାଣି ସବୁ ପ୍ଲାଷ୍ଟିକ ଖୋଲି ସବୁ ବ୍ୟବହାର କଲେଣି
ନିହାତି ଆପଣ ଦେଖୁଥିବେ ଖଲିିତ ଦୂରର କଥା ଯୋଉ ଗୁପ୍ ଚୁପ ଆମେ ଖାଉଛନ୍ତି ତାକୁ ବି ଆଗରୁ ଏମତି ଶାଳ ପତ୍ର ପତ୍ରରେ ଦିଅନ୍ତି ଗୁପଚୁପ୍ ଦୋକାନୀ ମାନେ। କିନ୍ତୁ ଏବେ ଦେଖୁନାହାନ୍ତି ସବୁ ଗୋଟେ ଗୋଟେ ଗୀନା ପ୍ଲାଷ୍ଟିକ ଗୀନା ଧରି ଦଉଛନ୍ତି ସେଥିରେ। ଖାଦ୍ୟ
ପ୍ଲାଷ୍ଟିକ ଗୀନା ଆଉ ସେ ତାର ସ୍ଵାଦ ଆ
ସ୍ୱାଦ ହିଁ ନାହିଁ, ପାଣି ମାନେ ସେଇ ଗୁପଚୁପ ର କଣ ଆଉ କହିଲ।
କିଛି ଆଉ ମାନେ ମିଳୁନି ତ ଆମେ ବି ଲୋକଙ୍କୁ ସଚେତନ କରିବା ଦରକାର କି ନିଜେ ନିଜେ ସଚେତନ ହେଲେ ଅନ୍ୟ ଜଣଙ୍କୁ ଆମେ କହିବା
ନିହାତି ଆପଣ ଆପ ମୁଁ ଭାବୁଛି ଯେ ଆପଣ କନ୍ଧମାଳରେ ରହୁଛନ୍ତି ତ ଆପଣ ସେ ଯୋଉ ମହୁଲା ଗଛ ଅଛି। ମହୁଲ ର ଫୁଲ ମାନେ ମହୁଲ ଫୁଲ ତ ସମସ୍ତେ ଜାଣିି ଯ ଯଦି ମହୁଲି ପାଇଁ କେତେଜଣ ବ୍ୟବହାର କରନ୍ତି କିନ୍ତୁ ଆଉ କିଛି ଜଣ ତାଙ୍କୁ ପିଠା ପାଖରେ ବି ଖାଇଥାନ୍ତି କରିକି।
ହଁ ମହୁଲ ପିଠା ମୁଁ ମଧ୍ୟ ଖାଇଛି। ତମେ ଖାଇଛ ନା ନାଇଁ ଟେଷ୍ଟ ଲାଗେ ବଢିଆ ଲାଗେ ସେଇଡାକୁ ଅରୁଆ ଚାଉଳ ଉ ବୁତୁରେଇ ଦେଇଥାନ୍ତି। ଅରୁଆ ଚାଉଳ ବ ତି ଗଲା ପରେ ରାତିରେ ଏଇଟା ବତରା ହେଇଥା ଅରୁଆ ଚାଉଳ ସେଇଟା ସକାଳୁ ସେଇଟାକୁ କଣ ଅ ବାଟନ୍ତି ଅରୁଆ ଚାଉଳକୁ ବାଟନ୍ତି ମହୁଲକୁ ମିଶାଇକି ତାପରେ ସେଠି ଗୁଡ଼ ଚିନି ନିଜର ସ୍ୱାଦ ଅନୁ ଲୁଣ ଯେମିତି ଦେଇକି ସେଟା ପୁରା ଚକୁଳି ଟାଇପ ର କରନ୍ତୁ, ସେ ଭାରି ଟେଷ୍ଟି ଲାଗେ। କିନ୍ତୁ ସେଇ ଯୋଉ ପ୍ରାକୃତିକ ଖାଦ୍ୟ। ସେଇଟା କୁଆଡେ ସବୁ ଭେଜାଲ ହେଇଗଲାଣି। ଆଉ କିଛି ସେଇ ଖାଦ୍ୟ ଆଉ ଖାଇବାକୁ ମିଳୁନି। ଏ ମହୁଲର ଫଳଟା ବି ବସି
ହଁ ସେଇୟଆ ସେଇ ଯୋଉ ଟୋଲା ନା ଟୋଲ
ହଁ ହଁ ହଁ ଟୁଲ। ତଲୋ କୁହନ
ହଁ ସେଇ ଟୋଲକୁ ତାକୁ ବି ମାନେ ବେସର ଦିଅନ୍ତି। ତା କୁ ବି ସେଇ ଯୋଉ ଆପଣ ଯେମିତି କହିଲେ ଚାଉଳ ବାଟିକି ବି ତାକୁ ପି ଠୋଉ କଲା ଭଳିଆ ବି କର କନ୍ତି। ବହୁତ ଟେଷ୍ଟ ଥାଏ ସେଇଟା ମାନେ ଆପଣ ଏମିତି ନର୍ମାଲ ପରିବା ପଙ୍କ କୋବି ଏୁାକ ସେଇ ଫ ଥା
ଟେଷ୍ଟ ଥାଏ ଏବେ ମଣିଷ ତ ଯାହା ତାହା ସେଇ ଯନ୍ତୁ ଜୀ ଜୀବଜନ୍ତୁ ବି ଖାଇବାକୁ ପାଉନାହାନ୍ତି। କଣ ଆଉ ଜଙ୍ଗଲ ଅଛି। ଯେ ଜଙ୍ଗଲର କଣ ଫଳ କି ଜଙ୍ଗଲ ଜାତ ଜିନିଷ ମିଳୁଛି ଖାଇକି ବଞ୍ଚିବେ। ଆସ୍ତେ ଆସ୍ତେ ଦେଖି ଥିବ ପଶୁ ମାନଙ୍କର ଆଉ ଏଇ ପକ୍ଷୀ ମନଙ୍କ ବିଭିନ୍ନ ପ୍ରଜାତି ପଶୁ ମାନଙ୍କର ବିଭିନ୍ନ ପ୍ରଜାତି ଆସ୍ତେ ଆସ୍ତେ ଲୋପ ପାଇ ଗଲାଣି ଆଉ କିଛି ଦେଖିବାକୁ ମିଳୁନି। କାରଣ ଏଇ ଗୋଟେ ଖାଇବାକୁ ପାଉନାହାନ୍ତି। ଖାଦ୍ୟ ନାହିଁ ଖାଦ୍ୟ ନାହିଁ। ଜଙ୍ଗଲ ଯେମିତି ଜଙ୍ଗଲରେ ଆଗରେ ସବୁ ଏଇ ଯୋଉ ଭାଲିଆ ହଉ। କି ଆମ୍ବ ହଉ। ସବୁ ଗଛ ରହୁଥିଲା ନା।
ବିଭିନ୍ନ ପ୍ରକାର ଶାଗ ବି ମିଳେ ଆପଣ ଖାଇଥିବେ। ହଁ କଣ୍ଟେଇ କୋଳି ଆଉ ଜଙ୍ଗଲ ବିଭିନ୍ନ ପ୍ରକାର ଶାଗ ମିଳିଥାଏ ଗଛ ଗୁଡେ ଯଉଗୁଡାକ ଆମେ ଏମତି ପାଇନଥାଉ। ଆମ କନ୍ଧମାଳରେ ଯେମତି ଆପଣ ଏବେ ଖାଇଥିବେ ବରଡା ଶାଗ।
ହଁ। ହଁ ମୁଁ ଖାଇଚି।
ହିଁ ହେଇଥାଏ। ସେମତି ପୁଣି ତାର ରେଟ ବି ବହୁତ ଅଧିକା ହେଇଥାଏ ଯେମିତି ଆମେ କୋଷଳା ଶାଗ ଭାଜି ଶାଗ ଏଇଗୁଡାକ ଖାଇଥାଉ। କମ ରେଟ ରେ ଆମକୁ ମିଳିଯାଏ ଦଶ ଟଙ୍କା କୋଡିଏ ଟଙ୍କାରେ କିନ୍ତୁ ସେ ଆମକୁ ବରଡା ଶାଗ ଟା ମିଳେ ଏ ତେ କମ ପଇସାରେ ସେ ବି ପୁଣି ବର୍ଷକୁ ଥରେ କି ଦି ଥର। ଥରେ ମିଳିବ। ପୁଣି ଲୋକ ଯଦି ସେଇ ଆଦିବାସୀ ଲୋକ। କହି ପୁରା ଜଙ୍ଗଲ ଭିତରକୁ ଯଦି କିଏ ଯାଇଥିବେ କିଏ ପାଇଥିବେ ତ ଆଣିକି ସେମାନେ ବିକିବେ। ନାଇଁ ତ ମିଳେନି ଷ୍ଟେଜ ତାର ବହୁତ ହି ବଢିଆ ଥାଏ କଣ କରିବା ଦିନକୁ ଦିନ ସେ ସବୁ ଲୋପ ପାଇଗଲାଣି।
ଲୋକ ପାଇଗଲାଣି କିନ୍ତୁ ଆମେ ନିଜେ ଚେଷ୍ଟା କଲେ ଜଙ୍ଗଲ ତ ରହିବ। ଜଙ୍ଗଲ ସୃଷ୍ଟି କରିବା ଦରକାର। ଆ ଜଙ୍ଗଲ ଯେହେତୁ କାଟି ଦିଆଯାଉଛି ସେଥିପାଇଁ ହଁ ମଣିଷ। ଛବି କଷ୍ଟ ପାଇବା ସହିତ ତ ଜୀବଜନ୍ତୁ ର ବି ସଂଖ୍ୟା ହ୍ରାସ ପାଇଲାଣି ହଁ ଗରମ ପଡୁଛି ଜଳବାୟୁ ପ୍ରଭାବିତ ହଉଛି ସେଥିପାଇଁ ଖରା ଦିନେ ବର୍ଷା ହଉ ବର୍ଷା ଦିନେ ବର୍ଷା ହଉନି ଶୀତ ଦିନେ ଶୀତ ହଉନି ଖରା ଦିନେ ଖରା ହଉନି। ଏଭଳିଆ ସବୁ ହଉଛି। ଏପଟେ ସବୁ ଏପଟେ ହଉଛି ଜଳବାୟୁ ର ପରିବର୍ତ୍ତନ ଆସୁଛି। ଏଇ ଗୋଟିଏ କାରଣ ଯୋଗୁରୁ ଗଛ ନଥିବା ଯୋଗୁଁ।
କଣ କରିବା ତ ଆମକୁ ନିହାତି ଏବେ ଜଙ୍ଗଲ ଜାତୀୟ ଦ୍ରବ୍ୟକୁ ସଂରକ୍ଷିତ କରିବା ପାଇଁ ହେଲେ ଜଙ୍ଗଲକୁ ବି ଆମେ ସୁରକ୍ଷା ପ୍ରଦାନ କରିବାକୁ ପଡିବ।
ହୁଁ ଜୀବନ ଲୋକ ମାନଙ୍କର ଜୀବନ ଜୀବିକା ହୁଁ ଆମର ଆଦିବାସୀ ଲୋକମାନଙ୍କ ଙ୍କର ଏତା ମୁଖ୍ୟ ଜୀବନ ଜୀବିକା। ଜଙ୍ଗଲ ଜଙ୍ଗଲର ଜିନିଷ ସବୁ ସଂଗ୍ରହ କରନ୍ତି ସବୁ ବଜାରରେ ଆଣିକି ବିକ୍ରି କରନ୍ତି। ଦେଖିବାକୁ
ସଚେତନତା କରିବାକୁ ପଡିବ। ତ ନିହାତି ହେବେ ଆପଣଙ୍କ ସହିତ ତ ମ୍ୟାମ ଙ୍କ ସହ କଥା ହେଇ ବହୁତ ଖୁସି ଲାଗିଲା ଏବଂ ଚେଷ୍ଟା କରିବା ସମସ୍ତେ ମିଶି ଯେମିତି ଲୋକମାନଙ୍କୁ ସମସ୍ତ ଜନତାଙ୍କୁ ଯେମତି ଆମେ ସଚେତନ କରାଇ ପାରିବା ଏବଂ ଜଙ୍ଗଲକୁ ଓ ସୁରକ୍ଷା ପହଞ୍ଚାଇ ପାରିବା ଜଙ୍ଗଲଜାତ ଦ୍ରବ୍ୟକୁ ମଧ୍ୟ ସରକ୍ଷିତ କରିପାରିବା ଆ, ଉଁ, ରଖୁଚି ମ୍ୟାମ୍ ନମସ୍କାର, ଧନ୍ୟବାଦ।